ହାଲୋ।
ବନ୍ଧୁ ନମସ୍କାର କେମିତି ଅଛନ୍ତି?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଭଲ ଅଛି ବନ୍ଧୁ।
ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ଘରେ ସବୁ ଭଲ ଅଛନ୍ତି ବନ୍ଧୁ।
କିଏ କିଏ ଅଛନ୍ତି ଆପଣଙ୍କ ଘରେ ସବୁ?
ବନ୍ଧୁ ଆମ ଘରେ ମୁଁ ମୋ ମାମା ମୋ ଦିଦି, ବାପା, ଭାଇ ସମସ୍ତେ ଅଛନ୍ତି ବୁଝିଲେ।
ହଁ।
ଆପଣଙ୍କ ଘରେ ବନ୍ଧୁ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବଡ଼ବାପା ବଡ଼ ବୋଉ, ବାପା, ମା, ଭଉଣୀ ଅଛନ୍ତି ଆଉ।
ଆଜ୍ଞା। ଏ ବନ୍ଧୁ ଆଜି କଣ ହେଲା ମୋ ସାଙ୍ଗରେ ଶୁଣନ୍ତୁ କହୁଛି ଆପଣଙ୍କୁ ବୁଝିଲେ।
କୁହନ୍ତୁ?
ଆଜି ବନ୍ଧୁ ମୋ ଦୁଇ ଚକିଆ ଯାନ ନେଇକି ଟିକେ ବଜାର ଆଡେ ବୁଲିବାକୁ ଯାଇଥିଲି ବୁଝିଲେ।
ଆଜ୍ଞା।
ଦୁଇ ଚକିଆ ଯାନଟି ଖରାପ ହେଇଗଲା। ଏବଂ ବହୁତ ଜୋର ସେତିକି ବେଳେ ବୃଷ୍ଟିପାତ ହେଲା ବୁଝିଲେ। ଆଉ ମୁଁ ବହୁତ ବହୁତ ଧାରଣରେ ଓଦା ହୋଇଗଲି ବୁଝିଲେ। ଏବଂ ମୋ ଦେହଟି ମଧ୍ୟ ବହୁତ ଖରାପ ହେଇଯାଇଚି। ସକାଳେ ବୁଝିଲେ। ତ ଆମ ପାଖ ନିକଟ ଗୋଷ୍ଟିକେନ୍ଦ୍ର ବଦ୍ରଚଣା ମେଡିକାଲ ବୁଝିଲେ ଯାଇ ଔଷଧ ମଧ୍ୟ ବହୁତ ପ୍ରକାର ଆଣିଚି। ଆଉ ବନ୍ଧୁ ଆପଣଙ୍କୁ ବି ମାନେ କଣ କହିଲେ ଉପଦେଶ ଦଉଛି ଆପଣ ବି ବର୍ଷାରେ କୁଆଡେ ଯାଆନ୍ତୁନି ବୁଝିଲେ। ବର୍ଷାରେ ଯଦି ଯାଉଛନ୍ତି ତାହେଲେ କୌଣସି ପ୍ରକାର ଛତା ଏବଂରେନି କୋଟ ନେଇ ଯାଆନ୍ତୁ ଓଦା ହୁଅନ୍ତୁ ନାହିଁ। କାରଣ
ଆପଣ ରେନିକୋଟ୍ ନେଇନଥିଲେ କି?
ନାଇଁ ବନ୍ଧୁ ମୁଁ ଭାବିଲି ଛକରୁ ଯିବି ସାଙ୍ଗେ ସାଙ୍ଗେ ପଳେଇଆସିବି ବୁଝିଲେ। ଆଜ୍ଞା। ମୁଁ ତ ବନ୍ଧୁ ଜାଣି ନେଲିନି ନେଇକି ପଳେଇଥିଲି ନ ନେଇକି ଯାଇଥିଲି ଆଉ। ସେଥିପାଇଁ ହଇରାଣ ହବାକୁ ପଡିଲା ବୁଝିଲେ। ତାପରେ ବନ୍ଧୁ ମୋର ସାତଶହ ଟଙ୍କାରେ ମେଡିସିନ ମଧ୍ୟ ଆଣିଲି ବୁଝିଲେ।
ହୁଁ।
ଆଜି
ଦେଖିଲେ ଛୋଟ ଅ ଟିକେ ଛୋଟ ଜିନିଷ ପାଇଁ ଅ ଜାଣିପାରିଲେନି ବୋଲି ଏଇନା ସାତଶହ ଟଙ୍କା ଗଲା।
ଆଜ୍ଞା ଆଜ୍ଞା। ବନ୍ଧୁ ଆପଣ ବି କୁଆଡେ ଯିବେନି ବୁଝିଲେ। ବର୍ଷା ଦିନର ପ୍ରଥମ ମୌସୁମୀ ପ୍ରଥମ ମୌସମୀ ବୁଝିଲେ। ଯାହାକି ତାଙ୍କ ପାଣିଟି ଏବେ ବର୍ତ୍ତମାନ ଭଲ ନୁହେଁ। ଯାହାକି ଦେହରେ ବାଜିଲେ ଆ ବହୁତ ପ୍ରକାର ଥଣ୍ଡା ଜର ହେଇପାରେ ବୁଝିଲେ। ତ ଆପଣ ବି ମଧ୍ୟ ସତର୍କ ରୁହନ୍ତୁ। ଆପଣଙ୍କ ପରିବାରକୁୁ ମଧ୍ୟ ସତର୍କ କରନ୍ତୁ ବୁଝିଲେ। ଆଉ ବନ୍ଧୁ କଣ କରୁଛନ୍ତି?
ହଁ ଏବେ ଖାଇସାରିକି ଟିକେ ବାହାରେ ବୁଲୁଚି ଆପଣଙ୍କ ସହିତ କଥା ହଉଛି ଟିକେ ଆଉ। ମନେ ପଡିଗଲା ଟିକେ ମୁଁ କହିଲି ବନ୍ଧୁଙ୍କ ସହିତ କଥା ହେଇଯାଏ ଟିକେ। ବେଳେ ବେଳେ ବନ୍ଧୁ ମାନଙ୍କ ସହିତ ବି ସମୟ ଦବା ଦରକାର।
ଆଜ୍ଞା। ବନ୍ଧୁ ଆପଣଙ୍କ ସହ ଥରେ କଲେଜରେ ସାକ୍ଷାତ ହେଇଥିଲା ମନେ ଅଛି ନା।
ମନେଅଛି ମନେଅଛି।
ଆପଣ ବନ୍ଧୁ କଣ ମୋ ଠାରୁ ଆଇସସ୍କ୍ରିମ୍ ନେଲେନି, ଆପଣଙ୍କ କଣ ରାଗିଥିଲେ ନା କଣ।
ନାଇଁ ରାଗି ନଥିଲି। କିନ୍ତୁ ଦେହଟା ଟିକେ ଭଲ ନଥିଲା ସେଥିପାଇଁ ଆଇସସ୍କ୍ରିମ ଖାଇନଥିଲି ଆଉ।
ଏ ବନ୍ଧୁ ସେ କଥା କହିବା କଥା ନା ନାଇଁ ମୁଁ ଭାବିଲି ଆପଣ ମୋ ଉପରେ ଲାଗିଛନ୍ତି ବୁଝିଲେ।
ଆଜ୍ଞା। ନାଇଁ ନାଇଁ ସେମିତି ନାଇଁ ବନ୍ଧୁ ମାନଙ୍କ ଉପରେ କଣ ରାଗି ହବ।
ସେ କଥା ଠିକ୍ ଯେ ବନ୍ଧୁ। ସେ ସେତେବେଳେ ଆପଣ ନେଲେନି ମୁଁ ଟିକେ ସବୁବେଳେ ମଜା କରିଥିବଏ ବୋଲି ମତେ ଲାଗିଲା ବନ୍ଧୁ ଆପଣଙ୍କୁ ଖରାପ ଲାଗି ବୁଝିଲେ। ସେଥିପାଇଁ ଆପଣ ରାଗିଛନ୍ତି।
ନାଇଁ ସେମିତି କିଛି ନାହିଁ ଦେହ ଭଲ ନଥିଲା ମନ ଭଲ ନଥିଲା ଆଉ।
ଆଜ୍ଞା ଆଜ୍ଞା ସେମିତି ହୁଏ ବେଳେ ବେଳେ ଆଉ ମୁଁ ଜାଣିଛୁ। ନାଇଁ ଠିକ ଅଛି ବନ୍ଧୁ ଆପଣ ତ କହିଦେଲେ ମୁଁ ଜାଣିପାଇଲିି ଆପଣଙ୍କ ମନ ସଫା ଆଉ।
ହଁ ସେମିତି ଭାବିବନି ସେମତି କିଛି ନାହିଁ। ବନ୍ଧୁ ଆଉ ସାଙ୍ଗ ସାାଥିରେ ସେମିତି ହୁଏ ମଜା ମସ୍ତିରେ ସେ ରାଗିବ କଣ ପାଇଁ?
ନା ବନ୍ଧୁ ଶୁଣନ୍ତୁ ଆମର ଏକ ଝିଅ ସାଙ୍ଗ ଅଛି ବୁଝିଲେ
ହଁ।
ସିଏ ବର୍ତ୍ତମାନ ମୋ ଉପରେ ରାଗିଚି ହେଲା।
ଆଜ୍ଞା କଣ ପାଇଁ?
ରାଗିଛି ବନ୍ଧୁ କଣ କହିଲେ କାରଣ ହେଲା ସିଏ କଲେଜ ଯାଉଛି ମୋ ସାଙ୍ଗରେ ବୁ
ଆଜ୍ଞା।
ଆ ତାକୁ ଆ ତାକୁ ମଧ୍ୟ ସବୁଦିନ ଘରକୁ ନେଇକି ଆସେ ବୁଝିଲେ ତ ବ ସେଦିନ ଆଉ ଏକ ମୋର ଝିଅ ସାଙ୍ଗ ଦେଖା ହେଇଗଲା ବହୁତ ଦିନ ପରେ ବୁଝିଲେ ତ ତାକୁ ମୁଁ ଗାଡିରେ ବସି ସେ ନେଇଆସିଲି ବୋଲି ନ ସିଏ ବର୍ତ୍ତମାନ ମୋ ଉପରେ ବହୁତ ରାଗିଛି ବୁଝିଲେ।
ଆଜ୍ଞା କିନ୍ତୁ ଆପଣଙ୍କର ସେମିତି କରିବାର ନଥିଲେ ଯେହେତୁ ସବୁବେଳେ ନେଇକି ଯାଆନ୍ତି ତାଙ୍କ ଙ୍କୁ
ନାଇଁ ନାଇଁ ବନ୍ଧୁ ଶୁଣନ୍ତୁ ତାକୁ ନେଇକି ଯିବାର କାରଣ ସେ ଯୋଉ ଝିଅ ସାଙ୍ଗଟି ମତେ ବହୁତ ଦିନ ପରେ ଦେଖ ଲା ବୁଝିଲେ ଏବଂ ତାଙ୍କର ମଧ୍ୟ ଦେହ ବହୁତ ଖରାପ ଥିଲା ତ ଯାହା ଫଳରେ ମୁଁ ତାଙ୍କୁ ନବା ପାଇଁ ବାଧ୍ୟ ହେଇଗଲି ବୁଝିଲେ କାହିଁକି ନା ଆପଣ ତ ଜାଣିଛନ୍ତି ଜଣଙ୍କ ଦେହ ଖରାପ ମାନେ ଆପଣ ଯଦି ତାକୁ ନ ସାହାଯ୍ୟ କରିବେ ତାହେଲେ ଆପ ସେ ଆପଣଙ୍କୁ କଣ ଭାବିବେ ବୁଝିଲେ। ତ ବନ୍ଧୁ ସିଏ ଆଜ୍ଞା ତ ବନ୍ଧୁ ସିଏ ମୋ ଆଜ୍ଞା ସିଏ ତ ବନ୍ଧୁ ମୋ କଥା ବୁଝୁ ନାହିଁ ବୁଝିଲେ ଆପଣ ଟିକେ ତାକୁ ଚେଷ୍
ନିହାତି ନିହାତି ମୁଁ ବୁଝେଇଦେବି ତାକୁ।
ଦା ବନ୍ଧୁ ଆପଣ କଣ କହୁନାହାନ୍ତି ମୁଁ କଣ କଲେ ସେ ମୋ ପାଇଁ ରାଗିବନି?
ହାଁ ଆପଣ ବୁଝାନ୍ତୁ ତାଙ୍କୁ କି ତାଙ୍କ ଦେହ ଭଲ ନଥିଲା ହଁ ଉମ୍ ଗୋଟେ ସାଙ୍ଗ ଟା ଯଦି ବିପଦ ବେଳେ ସାହାଯ୍ୟ ନ କରିବ ତ ଆଉ କିଏ କରିବ ଝିଅ ସାଙ୍ଗ ପୁଅ ସାଙ୍ଗ ସେଥିରେ କଣ ଅଛି।
ଆଜ୍ଞା ତ ସେ ସେ କଥାଟି ବନ୍ଧୁ ବୁଝୁନାହିଁ ବୁଝିଲେ ସେ କହିବା କଥା ଯେ, ତୁ ମତେ କାଇଁ ଜଣେଇକି ଗଲୁ ନାହିଁ? ମୁଁ କଇଲି ବନ୍ଧୁ ଦେଖନ୍ତୁ ବନ୍ଧୁ ଜଣଙ୍କର ଦେହ ଖରାପ ଆପଣ କଣ ତାକୁ ସେଇ ଟାଇମରେ ତାକୁ କହିବେ କି ଟିକେ ଠିଆ ହୁଅ ମୁଁ ଜଣାଏ ତାପରେ ଆପଣଙ୍କୁ ନେଇକି କିରେ ଏଇଟା କଣ ମଦୁ କ
ଫୋନଟା ତ କରିଦେଇଥାନ୍ତେ ଗଲା ବେଳେ ଫୋନଟା କରିକି କହିଦେଇଥାନ୍ତେ କି ଏମିତି ଅସୁବିଧା ଅଛି
ଯାନ ଚଳେଇଲା ବେଳେ ତ ଫୋନ କରନ୍ତି ନାହିଁ ବୁଝିଲେ।
ହଁ।
ତ ସେଥିପାଇଁ ବନ୍ଧୁ ମୁଁ ତା ସହିତ କଥା ହେଇପାଇଲି ନାହିଁ ଯାହା ଫଳରେ ସିଏ ମୋ ଉପରେ ବର୍ତ୍ତ୍ ର୍ତ୍ତମାନ ବହୁତ ରାଗିଛି
ଆପଣ ବ୍ୟସ୍ତ ହୁଅନ୍ତୁନି ସେ ବୁଝିଯିବେ ଆପଣ ବୁଝେଇଲେ ସେ ବୁଝିଯିବେ।
ନାଇଁ ଠି ଠିକ୍ ଅଛି ବନ୍ଧୁ ମୁଁ ତାଙ୍କୁ ବୁଝେଇଆକୁ ଚେଷ୍ଟା କରିବି ବୁଝିଲେ
ଆଉଟେ ଆପଣଙ୍କ ବାପା କଣ କରନ୍ତି?
ନାଇଁ ବ ନ୍ତୁ ବାପା ବୁଝିଲେ ଆମର ବନ୍ଧୁ ପର୍ସ ଆପଣ ଜାଣ ଚନ୍ତି ଯୋଉ ପର୍ସରେ ପଇସା ରଖନ୍ତି
ଆଜ୍ଞା।
ପରା ଆମର ନିଜର ଏକ ବଡ଼ ଫ୍ୟାକ୍ଟ୍ରି ଅଛି ବୁଝିଲେ!
ହଉ ହଉ ଭଲ।
ଯାହାକି ଏବେ ବର୍ତ୍ତମାନ ଚାଲୁନାହିଁ ବୁଝିଲେ କାରଣ ଆପଣ ତ ଜାଣିଛନ୍ତି ମାର୍କେଟରେ ସବୁଆଡେ ସବୁ ପ୍ରକା ର ମାନେ ଲୋକ ଅଧିକ ମାତ୍ରାରେ ସବୁ ଜିନିଷ ଖୋଲି ପକେଇଲେ ଆଜ୍ଞା ତ ବର୍ତ୍ତମାନ ଆଗ ଭଳି ତ ଆମ ଫ୍ୟାକ୍ଟ୍ରି ଚାଲୁନାହିଁ ବୁଝିଲେ। ଯାହା ଫଳରେ ବର୍ତ୍ତମାନ ବହୁତ କ୍ଷତି ସହିବାକୁ ପଡୁଚି।
ହଁ ବିଭିନ୍ନ ଜାଗାରେ ଗୋଟେ ପ୍ରକାର ଜିନିଷକୁୁ ଅ, ବହୁତ ପ୍ରକାର ଦୋକାନ ହେଲେ
ସ ବନ୍ଧୁ ବର୍ତ୍ତମାନ ତ ବହୁତ ପ୍ରକାର କ୍ଷତି ସହିବାକୁ ପଡିଲାଣି। ହେଲେ ବନ୍ଧୁ କଣ କରିବା ଜୀବନର ତ ଗୋ କ୍ଷତି ଏବଂ ଲାଭ ଲାଗି ରହିଛି ଆଉ ଆଜ୍ଞା। ତ ସେଇଭଳି ଆପଣ ଆଜ୍ଞା ପଛ ଘୁଞ୍ଚା ଦେଲେ ତ ବନ୍ଧୁ ଆ ଆପଣ ହାରିଯିବେ ବୁଝିଲେ। ତ ସେଥିରେ ମଧ୍ୟ ଆପଣଙ୍କୁ କିଛି ଏମିତି କରିବାକୁ ପଡିବ ଯେ ଲୋକ ଆପଣଙ୍କ ଆଡୁ ଆକର୍ଷ
ହଁ, ହଁ। ଆଉ ବନ୍ଧୁ ଏ ରଜରେ କୁଆଡେ ବୁଲିବାକୁ ଯାଇଥିଲେ ପରିବାରଙ୍କ ସହିତ?
ନାଇ ବନ୍ଧୁ ପରିବାରଙ୍କ ସହ ତ କୁଆଡେ ଯାଇନାଇ ବୁଝିଲେ ମୁଁ ନିଜେ ମଧ୍ୟ ଟିକେ ବ-ଯାଇପାଇଲିନି କାରଣ ମୋ ଦେଇର ବଡ଼ ଦେଇ ଯୋଉ ମୋର ବାହା ହୋଇଚନ୍ତି ବୁଝିଲେ ତାଙ୍କର ଦେହଟି ବହୁତ ଖରାପ ରହିଲା ବୁଝିଲେ ତ ଆମେ ସ ପରିବାର ତାଙ୍କ ଆଜ୍ଞ ଯ ସ ପରିବାର ତାଙ୍କରି ପାଖରେ ଯାଇ ତାଙ୍କ ଘରେ ଥିଲୁ ବୁଝିଲେ।
ହଁ। ପରିବାର ଜଣଙ୍କ ଦେହ ଖରାପ ହେଲେ କଣ ବୁଲିବାକୁ ଆଉ ଭଲ ଲାଗିବ।
ବୁଲିବାକୁ ଯାଇପାଇଲୁନୁ ତାକୁ ବର୍ତ୍ତମାନ ନେଇ ମେଡିକାଲ୍ ଯାଇଥିଲୁ ବୁଝିଲେ ତ ମୋର ଯିଏ ଭିଣେଇ ଭାଇ ଅ ଛନ୍ତି ସେ ବର୍ତ୍ତମାନ ବାହାରେ ରହୁଛନ୍ତି ବୁଝିଲେ। ଯା ସିଏ ତାଙ୍କ ଘରେ ନଥିଲେ ସେଥିପାଇଁ ଆମେ ଯାଇ ତାଙ୍କୁ ମେ-ମେଡିକାଲ୍ ନେଇ ତା ଯତ୍ନ ନେଉଥିଲି ବୁଝିଲେ।
ହୁଁ, ଭଲ କଥା ନା।
ଆପଣ ବନ୍ଧୁ କୁଆଡେ ବୁଲିବାକୁ ଯାଇଥିଲେ?
ହଁ ଆମେ ଆମ ପରିବାର ଲୋକଙ୍କ ସହିତ ପୁରୀ ଯାଇଥିଲୁ। ପୁରୀ ତ ଜାଣିଥିବେ ଚାରି ଧାମ ଭିତରୁ ଗୋଟେ ଧାମ। ଜଗତର ନାଥ ଜଗନ୍ନାଥ ରହୁଛନ୍ତି ସେଠି। ଭାଗ୍ୟରେ ଥିଲେ ତାଙ୍କ ଦର୍ଶନ କରିବାକୁ ମିଳେ। ଯାହା ହଉ ଆମର ଡୋରି ଲାଗିଥିଲା ଟିକେ ପରିବାର ସହିତ ମିଶି ଶିକି ଯାଇଥିଲୁ ପୁରୀ ସମସ୍ତେ ପୁରୀ ବୁଲିଲୁ ପୁରୀରେ ତ ସମୁଦ୍ର ଜାଣିଥିବେ। ଲହରୀ ଭାଙ୍ଗି ମଜାମସ୍ତି କଲୁ। କୋଣାର୍କ ମନ୍ଦିର ବୁଲିଲୁ ଜାଣିଥିବେ। ଚନ୍ଦ୍ରଭାଗାରେ ଅଛି ପୁରୀ ପାଖରେ।
ଆଜ୍ଞା, ଆଜ୍ଞା।
ବୁଲିଲୁ। ଲୋକନାଥ ମନ୍ଦିର ଜାଣିଥିବେ ପୁରୀରେ ଅଛି। ଟି ବୁଲିଲୁ ଆମେ ସ ସବୁ ମଜାମସ୍ତି କରିକି ଆସିଲୁ ଆଉ। ଜାଣିଥିବେ ପୁରୀରେ ପୁରୀ ଯାଇ ଅବଢା ନ ଖାଇଲେ ସେ ବୁଲିବାର କିଛି ମା ନେ ନାଇଁ ଅଭଢା ଖାଇଲୁ ସମସ୍ତେ ବସିକି।
ନାଇଁ ବନ୍ଧୁ ଆପଣ ପଚାରୁଥିଲି ପୁ-ପୁରୀରେ ରଜରେ କି କିପରି ଭିଡ଼ ଥିଲା?
ପ୍ରବଳ ଭିଡ ଥିଲା। କାହିଁକି ନା ରଜରେ ପୁରୀ ଭଳି ଜାଗାରେ ସମସ୍ତେ ଚାହାନ୍ତି ଟିକେ ପୁର ରୀ ରଜରେ ଜଗନ୍ନାଥଙ୍କ ଦର୍ଶନ କରିବାକୁ। ଆଉ ସେଠି ମଜାମସ୍ତି କରିବା ପାଇଁ ପୁରୀର ଯେହେତୁ ବିଭିନ୍ନ ପ୍ର ଲୋକ ଜାଗାରୁ ବିଭିନ୍ନ ଲୋକ ଆସୁଛନ୍ତି। ବିଭିନ୍ନ ପ୍ରକାର ଦୋଳି ଠୁ ଆରମ୍ଭ କରି ପିଠା ପଣା ବିକ୍ରି ହବା ଠୁ ଆରମ୍ଭ କରି ପାନ ବିଭିନ୍ନ ପ୍ରକାର ସବୁ ସେଠି ଆୟୋଜ ନ ହେଇଥିଲା ମନ୍ଦିର ଯୋଉ ରୂପରେ ସଜା ହେଇଥିଲା। ଯୋଉ ସୁନ୍ଦର ଦେଖାଯାଉଥିଲା।
ଆଜ୍ଞା ଆଜ୍ଞା ବୁଝିପାଇଲି ଆପଣଙ୍କ କଥା ଆଜ୍ଞା ଆପଣଙ୍କ କଥାରୁ ମଧ୍ୟ ଜଣା ପଡୁଚି ଆପଣ ମଧ୍ୟ ଭଲ ଦର୍ଶନ ମଧ୍ୟ କରିଚନ୍ତି ବୁଝିଲେ। ହେଲେ ବନ୍ଧୁ କୁ ମୁଁ ଇଂରାଜୀ ନବବର୍ଷ ଦିନ ଯାଇଥିଲି ବୁଝିଲେ।
ଆଜ୍ଞା।
ମୁଁ ଭାବିଲି ପ୍ରଥମ ଦିନ ଗ-ବର୍ଷର ପ୍ରଥମ ଦିନ ତେ ଜଗନ୍ନାଥଙ୍କୁ ଯଦି ଦର୍ଶନ ମିଳିଯି ଲେ ମୋ ବର୍ଷ ଯାକ୍ା ସେଥି ବଧ ମୁ ଯାଇଥିଲି ହେଲେ ବନ୍ଧୁ ନବବର୍ଷ ଦିନ କୁହନ୍ତୁନି ଛଅ ଲକ୍ଷର ଲୋକ
ହଁ କାହିଁକି ନା ସମସ୍ତେ ଯେମିତି ଆପଣ ଭାବୁଛନ୍ତି ସେମତି ସମସ୍ତେ ଭାବୁଛନ୍ତି ଥିବେ କାହିଁିନା ପ୍ରଥମ ବର୍ଷର ଆରମ୍ଭ ମାନେ ପ୍ରଥମେ ଆମେ ଟିକେ ଜଗନ୍ନାଥ ତ ଦର୍ଶନ କରିକି ଆରମ୍ଭ କରିବା।
ଆଜ୍ଞା ତ ସେଥିପାଇଁ ବନ୍ଧୁ ବହୁତ ଭିଡରେ ଚାରି ଘଣ୍ଟା ଗ ଚାରି ଘଣ୍ଟା ଧରି ଆମେ ଲାଇନ ରେ ମଧ୍ୟ ଠିଆ ରହିଲୁ ବୁଝିଲେ ଧାଡିରେ ଠିଆ ହେବା ପରେ ଆମ ପାଳି ମଧ୍ୟ ଆସିଲା ଏବଂ ମଧ୍ୟ ଆମେ ବହୁତ ଭଲ ଭାବରେ ଦର୍ଶନ କରିଲୁ ବୁଝିଲେ ଏବଂ ସେ ମନ୍ଦିର ଭିତରେ ଥିବା କେଉଁ ବାହାର ଲୋକ ଲ ବୁଝିଲେ ଯିଏ କି ଆମ ଓଡିଆ ଭାଷା ବୁଝିପାରନ୍ତି ନାହିଁ ବୁଝିଲେ ତାଙ୍କର ଏକ ଛୁଆ ମଧ୍ୟ ଅ ତଳେ ଚାପି ହୋଇଗଲା ବୁଝିଲେ ଯାହା ଫଳରେ ତାଙ୍କୁ ମଧ୍ୟ ଆମେ ବହୁତ ଭାବରେ ସାହାଯ୍ୟ କରିଲୁ ବୁଝିଲେ ଏବଂ ବନ୍ଧୁ ସେ ତ ପ୍ରକୃତରେ ଫାଷ୍ଟ ଡରି ଯାଇଥିଲେ ସେ ଭାବିଲେ କି ଆମ ଛୁଆଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଉଛନ୍ତି ବୁଝିଲେ ହେଲେ ବନ୍ଧୁ ସେ ପରେ ବୁଝି କହିଲେ ଯେ ଆମେ ତାଙ୍କ ଛୁଆଙ୍କୁ ସାହାଯ୍ୟ କରି ଉପରକୁ ଟେକିକି ଧରିବାର କାରଣ ଯେ ଆପଣ ଜାଣିଛନ୍ତି ତା ଭିତରେ ଏତେ ଭିଡ ଏବଂ ନିଃଶ୍ଵାସ ନେବାର ଅସୁବିଧା। ଆଜ୍ଞା ତ ସେଥିପାଇଁ ବନ୍ଧୁ ତାକୁ ଟିକେ ଉପରୁ ଆଜ୍ଞା। ତାକୁ ଟିକେ ଉପରକୁ ଟେକି ରଖିଲେ ସେ ଆଗେ ନିଶ୍ଵାସ ନବାକୁଏ ତାକୁ ସୁବିଧା ହବ ବୁଝିଲେ ଯାହାକି ପ୍ରଥମେ ତା ମା ବୁଝି ପାରୁ ନଥିଲା ବର୍ତ୍ତମାନ ଆ ତାପରେ କିଛି ସମୟ ପରେ ବୁଝିପାରିଲା ବୁଝିଲେ ଏବଂ ପରେ ସେ ମଧ୍ୟ ଆମକୁ
ବି ଦେଇଥିବେ ଆଉ।
ଆଜ୍ଞା ସେ ପରେ ମଧ୍ୟ ଆମକୁ ବହୁତ ଧନ୍ୟବାଦ ବୁଝିଲେ ବନ୍ଧୁ। ଆଉ ସିଏ ମଧ୍ୟ ଆମ ସହ ବହୁତ ଭଲରେ ଦର୍ଶନ କରିଥିଲେ ହଉ ବନ୍ଧୁ ଶୁଣନ୍ତୁ ଆପଣ ଟିକେ ରଖନ୍ତୁ ଆମେ ଏଇ ବିଷୟରେ ପରେ କେତେବେଳେ କଥା ହବା ଆଉ ବୁଝିଲେ। ଆଜ୍ଞା ନମସ୍କାର ବନ୍ଧୁ।
ନମସ୍କାର।